ଉଁହୁଁ ହ୍ୟାଲୋ।
ନମସ୍କାର୍।
ନମସ୍କାର୍। କେମତି ଅଛନ୍ତି?
ବହୁତ୍ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ମଧ୍ୟ ଜଗନ୍ନାଥଙ୍କ ଦୟାରୁ ଖୁବ ବହୁତ୍ ଭଲ ଅଛି।
ହଁ, ଖାଇସାରିଲେଣି?
ହଁ ଆପଣ ଖାଇସାରିଲେଣି?
ହଁ, ମୁଁ ଖାଇସାରିଲିଣି କଣ ଖାଇଛନ୍ତି ଆଜି?
ଆଜି ମୁଁ ଗୋଟେ ନୂଆ ଆଉ ଖାଦ୍ୟ ପ୍ରଣାଳୀ ମାନେ ମୁଁ ଏମ୍ ସେମିତିରେ ଭାତ ଡାଲି ଖାଏ କିନ୍ତୁ ଆଜି ଟିକେ ନୂଆ ଜିନିଷ ମୁଁ ପ୍ରସ୍ତୁତ କରିଛି।
କଣ ବନେଇଥିଲେ?
ଆଜି ମୁଁ ବିରିୟାନୀ ଖାଇଥିଲି।
ହୁଁ। ମତେ ବି ବହୁତ ପସନ୍ଦ ବିରିୟାନୀ। ଆପଣ କେମିତି କୋଉ ବିରିୟାନୀ ବନେଇଥିଲେ?
ଆଜି ମୁଁ ପଣସ କଠା ବିରିୟାନୀ ଖାଇଥିଲି।
କେମିତି ବନେଇଲେ ତାକୁ?
ଆଉ ପଣସ କଠା ବିରିୟାନୀ ଟା ବହୁତ ସହଜ। ଆପଣ ଉଁ ଥରେ ମୁଁ ଆପଣଙ୍କୁ ମୁଁ କହିବି ଆପଣ ଥରେ ବନେଇକି ହ କ ମତେ କହିବେ କିପ୍ କେମିତି ଲାଗିଲା?
ଠିକ୍ ଅଛି ମୋତେ ଟିକେ କୁହନ୍ତୁ କେମିତି ବନେଇଥିଲେ?
ଆ ପ୍ରଥମେ ଏ ବିରିୟାନୀ ଚାଉଳ ଯୋଉଟା ବସୁମତୀ ଚାଉଳ ବି କହନ୍ତି ତାକୁ ପ୍ରଥମେ ଆପଣଙ୍କ ଧର ଆପଣଙ୍କ କ୍ୱାଣ୍ଟିଟିରେ ଆପଣ ନେଇକି ତାକୁ ଧୋଇବେ ଧରକ ଦୁଇଶହ ଗ୍ରାମ ହଉ ଦୁଇଶହ ପଚ ଚାଶ୍ ଆପଣ ଜାହାବି କ୍ ତାପରେ ଆପଣ ଆ ପଣସ କଠାଟା କାଟିବେ। ପ ଜାଣିଛନ୍ତି ପଣସ କଠାର ଅଠାଟା ବହୁତ ସହଜରେ ବାହାରି ଯାଇ ପାରିବ। ଆପଣ ଯଦି ଗୋଟେ ପାଣିରେ ହଳଦୀ ଲୁଣ ଆଉ ଟିକେ ତେଲ ପକେଇକି ରଖିବେ ପାଣିରେ। ତାପରେ ପଣସ କଠାକୁ କଠା କାଟି ସାରିଲା ପରେ ତା ଦେହରେ ଦେଇଦେବେ। ଧୋଇଲେ ଇଜିଲି ତାର ଯୋଉ ଅଠା ଟା ନା ବାହାରି ଯିବ।
ହଉ ହଉ।
ପଣସ କଠାରୁ ତାପରେ ଆଳୁ କାଟି କି ପଣ ପଣସ କଠା ଆଳୁକୁ ଆ ଆମ୍ ଲୁଣ ଆଉ ହଳଦୀ ଦେଇକି ପ୍ରେସର ରେ ସିଟି ବଜେଇ ସିଟି ମାରିିଲି। ଆଉ ଯେତେବେଳେ ଦିଟା ଖଣ୍ଡେ ସିଟି ମାରିଲା ମୁଁ ତାକୁ ଓହ୍ଲେଇଦେଲି। ତାପରେ ଆମେ ମୁଁ ମସଲା ପ୍ରସ୍ତୁତ କଲି ମସଲାରେ ଆପଣ ପିଆଜ ଟାକୁ ପ୍ରଥମେ ଭାଜିବା ପାଇଁ ଦେଇଦେବେ। ପିଆଜ ଟା ବ୍ରାଉନ ହେଇଗଲା ପରେ ଆପଣ ମସଲା କରିଥିବେ ଅ ରସୁଣ ଅଦା ଜିରା ଧନିଆ। ଆ ଏତିକି ଆଉ ଲଙ୍କା, ଆପଣ ଯେତିକି ଲଙ୍କା ଖାଆନ୍ତି ସେଇ ଅନୁସାରେ ଉଁ ଦେଇକି ତାକୁ ପେଷ୍ଟ କରିଦେବେ। ତାକୁ ଆପଣ ଶିଳ ରେ ବାଟିଲେ ଭଲ ହୁଏ। ଆପଣ ଯଦି ଶିଳ ରେ ବାଟି ପାରିବେ ତ ଭଲ କଥା ନହେଲେ ଏବେ ତ ଗ୍ରାଇଣ୍ଡିଙ୍ଗ ସମସ୍ତେ ୟୁଜ୍ କରୁଛନ୍ତି। ମିକ୍ସର ଯୋଉଟା କହନ୍ତି।
ଆଜ୍ଞା।
ସେଇଥିରେ କରିକି ମସଲା କରିଦେବେ। କରିସାରଲା ପରେ ଆପଣ ଯୋଉ ପିଆଜ ଟା ଭାଜୁଥିବେ ସେତେବେଳେ ସେଇ ମସଲା ଟା ଦେଇଦେବେ। ତା ଦେହରେ ଟମାଟର ଆମ୍ ଆମ ଟିକେ ଗ୍ରେ ଇଏ କରିଦେବେ ଗ୍ରାଇଣ୍ଡିଙ୍ଗ କରିଦେବେ। ଟମାଟୋ ଟା ଗ୍ରାଇଣ୍ଡିଙ୍ଗ କଲା ପରେ ତମେ ଆପଣ ମସଲାରେ ଦେଇଦେବେ। ସିଏ ଭଲ ସେ ପ୍ରିପେୟାର ହେଇ ସାରିଲା ପରେ ପ୍ରସ୍ତୁତି ହେଲା ପରେ ତାପରେ ଆପଣ ଯୋଉ ସିଝେଇଥିବେ ପଣସ ଆଉ ଆଳୁ ଟା ଯୋଉ ସିଝେଇଥିବେ ସେଇଟାକୁ ଆପଣ ସେ ମସଲାରେ ଦେଇଦେବେ, ଦେଇକି ତାକୁ ଭଲସେ କଷିବେ। ଭଲସେ କଷିଲା ପରେ ତା ଦେହରେ ପାଣି ପକେଇଦେବେ। ଦେଇକି ତାକୁ ହଁ ଟିକେ ମିଡିୟମ ଫ୍ଲେମ୍ ଟାକୁ କରିକି ମିଡିୟମ ଆଞ୍ଚ ଟାକୁ ରଖି ଦେଇକି ତାକୁ ଘୋଡେଇ ଦେବେ। ଘୋଳେଇ ସାରିଲା ପରେ ଏପଟେ ଚାଉଳ ଟାକୁ ପ୍ରସ୍ତୁତ କରିବେ କେମିତି ନା ଜାଣିିଛନ୍ତି ଚା ବିରିୟାନୀ ଚାଉଳରେ ପ୍ରଥମେ ବାସ୍ନା ଟା ହବାକୁ ଗଲେ, ବିରିୟାନୀ ଚାଉଳ ଟାକୁ ବିରିଆନି ଚାଉଳଟାକୁ ଧୋଇ ଦେବେ ଧୋଇ ସାଇଲା ପରେ ଆପଣ ହାଣ୍ଡିରେ ଟିକେ ଘିଅ ଗୋଟେ ଦି ଚାମଚ ଘିଅ ତା ଦେହରେ ଆମର ଗୁଜୁରାତି ଅଛି ନା ଗୁଜୁରାତି
ଆଜ୍ଞା
ହ୍ୟାଲୋ ହ୍ୟାଲୋ। ହଁ, ଗୁଜୁରାତି ଆଉ ଲବଙ୍ଗ। ଏଇ ଦି ଦିଟା ତେଜ ପତ୍ର ପକେଇଦେବେ। ପକେଇ ସାଇଲା ପରେ ତେଲରେ ଟିକେ ଘିଅରେ କରିବେ। ତେଲ ନୁହ ଘିଅରେ କଲା ପରେ ତାପରେ ବାସୁମତୀ ଚାଉଳ, ସେଇଟା ଟିକେ ଭଲସେ ହେଇ ସାରିଲା ପରେ ତାକୁ କଣ କରିବେ ଚାଉଳ ପକେଇଦବେ ପକେଇ ସରି ପାଣି ପକେଇଦବେ ପକେଇଲା ପରେ ଚାଉଳ ପକେଇବ ଦେଖିବେ ତାର ବାସ୍ନା ଟା ଭଲ ହବ। ମାନେ ବିରିୟାନୀର ଯୋଉ ବାସ୍ନାଟା ଭଲ ହବ। ତାପରେ ଭାତ ଟା ହେଇଯିବ ଭାତ ଟା ହେଇ ସାରିଲା ପରେ ତାର ପେଜଟା କାଢିଦେବେ ତାପରେ ଏପଟେ ତ ତରକାରୀ ହେଇଯାଇଥିବ। ତାପରେ ଆପଣ ସେଇ ଭାତ ଟାକୁ ନେଇକି ଅ ସେ ଆ ହା ଯୋଉଥିରେ ତରକାରୀ କରିଥିବେ ତାରି ଉପରେ ଦେଇଦେବେ। ତାପରେ ଆପଣ ପୋଦିନା ପତ୍ର ଆଉ ଧନିଆ ଯୋଉ ଧନିଆ ପତ୍ର ସେ ଦିଟାକୁ କାଟିଥିବେ ତା ଉପରେ ପକେଇବେ ଘିଅ ଟିକେ ଦେବେ ଆଉ ଏମିତି ମାନେ ଅଲଗା ପିଆଜ ଦିଟା ଖଣ୍ଡେଇ କଣ କରିବେ, ଛୋଟ ଛୋଟ କାଟିକି ସରୁ ସରୁ କାଟିକି ତାକୁ ଟିକେ ଭାଜି ଦେବେ ବ୍ରାଉନ ବ୍ରାଉନ କରିକି ବାହାର କରିଦେବେ ଭାଜିିକି ସେଇ ଭାତ ଉପରେ ଦେଇଦେବେ। ତାପରେ ଆପଣଙ୍କର ଗୋଲାପ ଜଳ ଥିବ କି ଯୋଉ ବିରିୟାନୀ ରେ ଗୋଟେ ପାଣି ଦିଆଯାଏ। ଯୋଉଟା ଗୁଲାପ ଜଳ କହନ୍ତି ତାକୁ କେଉଡା ଜଳ ନ କଣ ତାକୁ କୁହନ୍ତି ସେଇ ପାଣି ତାକୁ ଦେଇଦେବେ ତାପରେ ଟିକେ କେ ବିରିୟାନୀ ମସଲା ଟିକେ ହଁ ବାସ୍ନା ପାଇଁ ତା ତାପରେ ଉ ବିରିୟାନୀ ମସଲା ଟିକେ ଦେଇଦେବି। ଦେଇକି କଣ କରିବେ ଆପଣ ଯୋଉ ପାଖରେ ଯୋଉ ଫଏଲ ଆ ପେପର ଥିବ ଯୋଉ ରୂପା କଲର ର ଗୋଟେ ଥାଏନି? ପେପର୍ ଟା, ହଁ ସେଇଟାକୁ ଦେଇକି ପୁରା ସିମ୍ କରିଦେଇକି ଦଶ ମିନିଟ ଖଣ୍ଡେ ରଖିଦେବେ। ରଖି ସାରିଲା ପରେ ତାକୁ ବାହାର କରିବେ। ବାହାର କରି ଦେଖିବ ବଢିଆ ଲାଗିବ ଆପଣଙ୍କୁ ଖାଇବାକୁ। ହଁ, ତା ସହିତ କଚମ୍ବର କରିବାକୁ ଭୁଲିବେନି। ଦହି ଦହିରେ ଟିକେ, ହଁ ଦହିରେ ପ୍ରସ୍ତୁତ ହେଇଥାଏ। ଦହି, ପିଆଜ, ଟିକେ କାକୁଡି, ଟିକେ ଲୁଣ ଟିକେ କଞ୍ଚା ଲଙ୍କା କାଟିକି ଛୋଟ ଛୋଟ କରିକି ତାକୁ ରଖିବି। ଆଖି ତା ଦେଇ କରିବେ ଆପଣଙ୍କୁ ଗରମ ଗରମ ଆପଣ ଆପଣ ଆପଣଙ୍କ ଫ୍ୟାମିଲି ଖାଇବେ ବହୁତ ବଢିଆ ଲାଗିବ। ଆପଣ କେବେ ଟ୍ରାଏ କରି
ହଁ, ମୁଁ ଥରେ ଚେଷ୍ଟା କରିଥିଲି ବିରିୟାନୀ ବନେଇବା ପାଇଁକି। ମୁଁ କିନ୍ତୁ ପନିରର ବିରିୟାନୀ ବନେଇଥିଲି। ପଣସ କଠାର ତ କେବେ ବନେଇନି ମୁଁ କିନ୍ତୁ ଆପଣଙ୍କଠୁ ପଣସ କଥାଟା ଶୁଣିକି ମୋତେ ବି ଲାଗୁଛି କି ବହୁତ ସହଜରେ ଏଇଟା ବନେଇ ପାରିବ। ତ ମୁଁ ବି ଦିନେ ଏଇଟାକୁ ଟା ଚେଷ୍ଟା କରିବି ବନାଇବା ଲାଗି।
ଆଉ ଯୋଉଦିନ ମୁଁ ପନିର୍ ବିରିୟାନୀ ବନେଇଥିଲି ସେଦିନ ବି ଆମ ଘରେ କହିଲେ କି ବହୁତ ଭଲ ହେଇଛି କାହିଁକିନା ସେଦିନ ମୁଁ ପ୍ରଥମଥର ପାଇଁ ବନେଇଥିଲି। ସେଦିନ ଗୋଟେ ତ ପୂଜା ଥିଲା। କହିଲି ଗୋଟେ ପୂଜା ମାନେ ଆଁ ଯେମିତି ଆମର ଗୋଟେ ପର୍ବ ଥାଏ ସେମିତି ଗୋଟେ ପର୍ବ ଥିଲା ସେଦିନ। ଯୋଉ ଯାଉଥି ପାଇଁକି ଘରେ କହିଲେ କି ଆଜି କିଛି ଗୋଟେ ନୂଆ ଜିନିଷ ଖାଇବା। ତ ସେଥିଲାଗି ମୁଁ ସେଦିନ ପନିର୍ ବିରିୟାନୀ ବନେଇଥିଲି। ଆପଣ ଯେମିତି କହିଲେ କି ପଣସକଠା ବିରିୟାନୀଟା ବନେଇଥିଲେ। ସେହି ପ୍ରଣାଳୀରେ ବି ମୁଁ ବନେଇଥିଲି, କିନ୍ତୁ ପଣସ କଠା ଜାଗାରେ ପନିର୍ ଦେଇଥିଲି। ଆଉ କିଛି ପରିବା ବି ଦେଇଥିଲି ଯେମିତି ଗାଜର, ବିଟ୍ କୋବି ଏଇସବୁ ପରିବା ଦେଇକି ବନେଇଥିଲି।
ଆଉ ସେଦିନ ବିରିୟାନୀଟା ବହୁତ ବଢିଆ ଥିଲା। ଆଉ ସମସ୍ତେ ଖାଇକି କହିଲେ କି ବହୁତ୍ ବଢିଆ ହେଇଛି ବୋଲିକି। ମୁଁ ବି ଆଉଥରେ ଚେଷ୍ଟା କରୁଥିଲି, ଆଉ ଗୋଟେ ଦିନ ବନେଇବା ପାଇଁ କି ସେଦିନ କିନ୍ତୁ ଏତେ ଭଲ ହେଲାନି, କିନ୍ତୁ ଯେତିକି ହେଇଥିଲା ବହୁତ୍ ବି ବଢ଼ିଆ ହେଇଥିଲା। ଆଉ ଆପଣଙ୍କଠୁ ଶୁଣିକି ମୋତେ ବହୁତ୍ ଖୁସି ଲାଗୁଛି ଯେ, ପଣସ କଠା ବିରିୟାନୀ ବି ହେଇପାରୁଛି ପଣସ କଠାର ବିରିୟାନୀ କେବେ ମୁଁ ଖାଇନଥିଲି, କିନ୍ତୁ ମୁଁ ନିଶ୍ଚିତ ଏଇଟାକୁ ବନେଇକି ଖାଇବି। ଆଉ ଆପଣଙ୍କୁ ଜଣେଇବି ଯେ ଆପଣ କହିଥିବା ପ୍ରଣାଳୀରେ ମୁଁ ବନେଇଛି, ଆଉ କେମିତି ଲାଗିଲା ଆପଣଙ୍କୁ ମୁଁ ଜଣାଇବି।
ଆଛା। ବହୁତ୍ ଭଲ୍ ଲାଗିଲା ଆପଣ ଙ୍କୁ ବି ମୁ ବି ମୁ ଅଲଗା ବିରିୟାନୀ ଖାଇଛି ମୁଁ ବି ଆପଣଙ୍କଠୁ ଶୁଣିକିବି କି ସେଇଟା ବନେଇବି ବୋଲି ଭାବିଛି।
ଆଜି କିନ୍ତୁ ମୁଁ ବିରିୟାନୀ ଖାଇନଥିଲି ଆଜି ମୁଁ ସାଧା ଓଁ ଭାତ ଖାଇଥି ଲି ଆଉ ଡାଲି, ଆଳୁ ଭର୍ତ୍ତା ଆଉ ଆପଣ ଭଜା କଦଳୀ ଭଜା ଖାଇଥିଲି କଦଳୀ ଭଜାଟା ମତେ ତ ବହୁତ୍ ଭଲ ଲାଗେ କଦଳୀ ଟାକୁ ସ୍ଲାାଏ ଛୋଟ ଛୋଟ କରି କାଟିଥିଲି ଗୋଲ୍ ଗୋଲ୍ କରିକି ତାକୁ ଟିକେ ହେଲା ଅ ଗଢି ଗରମ କରିକି ତାକୁ ଟିକେ ପଡ଼ା ହେଲା ଯେମିତି କଳା ହବା ଜାକେ ଟିକେ ଭାଜି ଦେଇଥିଲି ତାକୁ ଆଉ ସେଥିରେ ସୋରିଷ ଦେଇ ଦେଇଥିଲି ଭାଜିଲା ପୂର୍ବରୁ ତ ସେଇଟା ବହୁତ୍ ପୁରା କଡ଼କଡ଼ ହେଇଥିଲା ଆଉ ସେଇଟା ଭାତ ସହ ଖାଇଲାବେଳେ ବି ବହୁତ ବଢ଼ିଆ ଲା ଆଜି ବହୁତ ଦିନ୍ ପରେ ମୁଁ ଆଜି ରୋଷେଇ କରିଥିଲି କାହିଁକିନା ବୋହୁ ଙ୍କ ଦେହ ଆଜି ଟିକେ ଭଲ ନଥି ଲେ ସେ କହିଲେ କି ତୁ ଟିକେ ବନେଇଦବୁ ତ ମୁଁ କହିଲି କି ଠିକ୍ ଅଛି ମୁଁ ବନେଇଦେବି ତ ଆଜିର ରୋଷେଇ ମୁଁ ବନେଇଥିଲି ଆଉ ଯେମିତି ବି ହଉ ବନିଥିଲା ଆଉ ମୁଁ ଖାଇଥିଲି ଆଉ
ଆଛା ବହୁତ୍ ଭଲ୍ ଲାଗିଲା
ଆପଣ କେବେ ଆସନ୍ତୁ ଆମ ଘରକୁ ମୁଁ ଆପଣଙ୍କୁ ବନେଇକି ଖାଏବାକୁ ଦେବି ପନିର୍ ବିରିୟାନୀ।
ନିଶ୍ଚିତ ସେଇଟି
ଆଉ ମୁଁ ଆପଣଙ୍କ ପାକୁ ଗଲେ ମୋତେ ହେଲା ପଣସ କଠା ବିରିୟାନୀ ବନେଇକି ଦେବେ ଖାଇବା ପାଇଁକି ଦେବେ ତ ମୋତେ ଖାଇବା ପାଇଁକି ପଣସ୍ କଠା ବିରିୟାନୀ
ହଁ ହଁ ନିଶ୍ଚିତ ନିଶ୍ଚିତ
ଉଁହ ଠିକ୍ ଅଛି ତାଲେ ଆମେ କେବେ ଗୋଟେ ଦେଖାହବା ମୁଁ ଆପଣଙ୍ଗ ଘରକୁ ଯିବି ଆପଣ ବି ଆମ ଘରକୁ ଆସିବେ
ହଁ ଆପଣ ଆସନ୍ତୁ ମୁଁ ବି ଆପଣଙ୍କୁ ଥରେ ପଣସ କଠା ବନେଇକି ଖୁଆଇବି ଆପଣ ଉଁ ଖାଇକି ମତେ କହିବେ କେମିତି ଲାଗିଲା
ନିଶ୍ଚିନ୍ତ
ହଁ ଅଛି।
ସମୟ ବାହାର୍ କରିକି ମୁଁ ଆପଣଙ୍କ ପାଖକୁ ଯିବି ଯିବା ପୂର୍ବରୁ ଆପଣଙ୍କୁ ଜଣେଇକି ଯିବି ଆଉ
ଠିକ୍ ଅଛି ଆପଣଙ୍ଗ ସହିତ କଥା ହେଇ ଭଲ୍ ଲାଗିଲା
ମୋତେ ବି ବହୁତ୍ ଭଲ୍ ଲାଗିଲା ଧନ୍ୟବାଦ ନମସ୍କାର